ଜୟ ଜଗ ଆଚ୍ଛା ଆପଣ କଣ କିଛି କାର୍ଯ୍ୟ କରୁଥିଲେ ନାଁ।?
ଧୀରେ ଧୀରେ ଗପ ଧୀରେ ଧୀରେ ଗପ।
ଆଚ୍ଛା ଆଚ୍ଛା ଆଉ ହଉ କୁହନ୍ତୁ ଆପଣ। ଖାଇ ପି ସାରିଲେଣି। ଖାଇ ପି ସାରିଲେଣି? ମୁଁ ଏଇଠି ଶୟନ କରିକି ଇ ଖାଇ ଦେଇେଛି ତ ଟିକେ ପେଟଟା ପୁରା ଭାରି ଭାରି ଲାଗୁଛି ସେଥିପାଇଁ ମୁଁ ଶୟନ କରିକି ଆପଣଙ୍କ ସହିତ ବାର୍ତ୍ତାଳାପ କରୁଅଛି।
ହୁଁ ଧୀରେ ଧୀରେ ଗପୁ ନ।।
ଆଚ୍ଛା ଆଚ୍ଛା ଆହୁ ଧୀରେ ହଉନି। ଆଚ୍ଛା ମୋତେ ତ ସୁ ଶୁଭୁନି ତ ଆପଣଙ୍କୁ କିନ୍ତୁ ଶୁଭୁଛି ମାନ ଆପଣଙ୍କର ଶ୍ରବଣ ଶକ୍ତିଟା ବହୁତୁ ତିଖିଣ।
ହଁ ଆଉ କ ଉହୁଁ। ଆଉ ଧାରେ ନଉନୁ ନହେଲେ।
ଆଚ୍ଛା ଆଚ୍ଛା।
ଆଉ ଖାଇଛ କଣ?
ମୁଁ ଆଜି କୁକୁଡାର ମାଂସର ଝୋଳ ଟିକେ ଖାଇଛି। କୁକୁଡ଼ା ମାଂସ ତକାରୀ ଭାତ। ବୁଝିପାରିଲେ ଆଚ୍ଛା। ଆପଣ କଣ ଖାଇଛନ୍ତି?
ମୁଁ ଖାଇଛି ଭାତ, ଡାଲି, ସାରୁ ଆଳୁ ଭତ୍ତା। ଆମ୍ବ, ପାମ୍ପଡ଼,
ଆରେ ବା। ଆପଣ ତ ବଢିଆ ଖାଇବା ଖାଇଛନ୍ତି। ଆପଣ ମୁଁ ଶୁଣିଥିଲି କାଳେ ନିରାମିଷ ପାଣି।
ହଁ ମୁଁ ତ ନିରାମିଷ ଖାଏ ଆାମିଷ ଖାଏନି।
ଆମିଷ ଭ ଆପଣ ଆମିଷ ଭକ୍ଷଣ ପୁରା ଛାଡ଼ି ଦେଇଛନ୍ତି। ବିଲକୁଲୁ ବି ଖାଉନାହାନ୍ତି।
ହଁ ହଁ ଆଜ୍ଞା। ଛାଡି ଦେଇଛି।
ଯାହା ହଉ ତମ କଥାଟିଏ ମୁଁ ଆପଣଙ୍କ ଠାରୁ ଶୁଣିଲି ଆପଣଙ୍କର ବହୁତୁ ସୁବୁଣ ଅଛି। ଆପଣ ଛାଡ଼ିବାର କାରଣଟା କଣ?
କାରଣ କିଛି ନାହିଁ ଏମିତି ଭଲ ଲାଗିଲା ଛାଡିଦେଲି ଆଉ। ଶୁଣ ଆମେ କିଛି ଗୋଟେ ଟପିକି ଉପରେ ଗପିବା ହେଲା। ଆ ଗପିବା ଆମେ ଏ ଯୋଉ କୁମାର ପୂର୍ଣ୍ଣିମା ବିଷୟରେ। ହେଲା।
ଆଚ୍ଛା ଆଚ୍ଛା।
କୁମାର ପୂର୍ଣ୍ଣିମା କାତେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ପଡେ। ତାପରେ କୁମାର ପୂର୍ଣ୍ଣିମାରେ ଉ ସାଧାରଣତଃ ସେଇଟା ଝିଅ ମାନଙ୍କର ପର୍ବ ହେଇଥାଏ। ଆଉ ଆଉ ଝିଅମାନେ ପୁରା ଭୋରୁ ରାତି ଚା ଚାଟା ରୁ ଉଠିକି ଆଞ୍ଜୁଳି ଟେକନ୍ତି ଆଞ୍ଜୁଳିରେ ଥାଏ ଖଇ ଫଳମୂଳ ନଡିଆ, କଦଳୀ ଏ ସବୁ ଥାଏ ଆଞ୍ଜୁଳି ଟେକନ୍ତି ଚଉରା ପାଖେରେ ଟେକନ୍ତି। ତାପରେ ଦିନ ବଳେ ନୂଆ ଡ୍ରେସ୍ ପିନ୍ଧନ୍ତି ସନ୍ଧ୍ୟା ହେଲେ ଏ- ପାଦରେ ଅଳତା ଲଗେଇ ନୂଆ ଡ୍ରେସ୍ ସେମିତି ପୁଣି ଚଉରା ପାଖେରେ ଭୂଗ କରାଯାଏ ତାଳ ଗଜାରେ ଏ ଜହ୍ନ ଯଉ ଚାନ୍ଦ ଟା ତିଆରି କରାଯାଏ ଆଉ ଚାନ୍ଦ ଟା ଗୋଟେ ଯଉ ତିଆରି କରାଯାଏ ଆ- ପୂଜା କରିସ୍ ଖାଇଲା ପରେ ଚଉରା ପାଖରେ ସେ ଚାନ୍ଦ ଟାକୁ ନେଇକି ଗଡିଆରେ ପକାନ୍ତି। ଗଡିଆରୁ ଗେଣ୍ଡା ଶାମୁକା ଉଁ- ଆଣି ସାରିଲା ପରେ ଆ- ମାନେ ତାକୁ କଣ ଚାଳ ଉପରକୁ ଚାଳ ଛ ର ଘର ଯଉ ଥାଏ ଗାଁ ମାନଙ୍କରେ ଚାଳ ସେପଟକୁ ପକାନ୍ତି କି ଝିଅ ମାନେ ଭଲ ବର ମାନେ ଚାନ୍ଦ ଭଳିଆ ବର ପାଆନ୍ତି ଏ- କୁହନ୍ତି। ହଁ- ଆଉ ତାପରେ କୁମାର ପୂର୍ଣ୍ଣିମା ପରେ ତ କାର୍ତ୍ତିକ ପୂର୍ଣ୍ଣିମା ପଡେ। ଆଉ କୁମାର ପୂର୍ଣ୍ଣିମାରେ ବି ଚଉରାରେ ରଙ୍ଗ ଦିଆଯାଏ ନୂଆ ରଙ୍ଗ ଦିଆଯାଏ ନୂଆ ଶାଢୀ ପିନ୍ଧାଯାଏ ବୃନ୍ଦାବତୀ ମାଙ୍କୁ ଆଉ ତାପରେ କାର୍ତ୍ତିକ ପୂର୍ଣ୍ଣିମା ପଡେ କୁମାର ପୂର୍ଣ୍ଣିମା ପରେ ଆଉ ସମସ୍ତେ ସେ ତ ଆଇଁଷ ଛାଡି ଦିଅନ୍ତି କାର୍ତ୍ତିକ ପୂର୍ଣ୍ଣିମାରେ।
ଆଚ୍ଛା।
ଆଉ ଯଉ ଖାଆନ୍ତି ନିରାମିଷ। ଆଉ ସାତ୍ତ୍ୱିକ ଭୋଜନ କରନ୍ତି ତାପରେ ଆ- କାର୍ତ୍ତିକ ପୂର୍ଣ୍ଣିମାରେ ଆମେ ଧର୍ମ ମାସ ସେଇଟା ସବୁଠାରୁ ଅନ୍ୟତମ ମାସ ଧର୍ମ ମାସ କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମାକୁ ଅ-କା ପୂର୍ଣ୍ଣିମାରେ ଆମେ ସେଇଟା ତାର ଗୋଟେ ସେ ପୂର୍ଣ୍ଣିମାରେ ମେନେ ଆକର୍ଷିତ ଦି-ଜିନିଷ ଗୋଟେ ଥାଏ ଡଙ୍ଗା ଭସାଇବା। ଡଙ୍ଗା ଭସେଇବା ଥାଏ ଆମେ ଭୋରୁ ଉଠିକି କିଏ ଯଉ ଦିନ ପଞ୍ଚୁକ ପାଞ୍ଚ ଦିନ ଲାଷ୍ଟେ ଦିନ ସେଦିନ କାର୍ତ୍ତିକ ପୂର୍ଣ୍ଣିମା ତାକୁ କୁହାଯାଏ। ବା ଡଙ୍ଗା ଭସା ଦିନ କୁହାଯାଏ ଉଁ- ଆମେ ଡଙ୍ଗା ଭସେଇଥାଉ। ଅ- ଡଙ୍ଗାରେ ଉଁ- ପାନ ଭଙ୍ଗା ହେଇକି ଥୁଆ ହୁଏ କଦଳୀ ଏ -କି ଭୋଗ ଫୋଗ ଯାହା ବି ହେଲେ ଥୁଆଯାଏ ଆଉ ଫୁଲ ଥୁଆଯାଏ ପୂଜା କରାଯାଏ ପ୍ରଥମେ ତାକୁ। ତାପରେ ଗଡିଆ କିମ୍ବା ନଈ ରେ ଭସାଯାଏ ସେ ଡଙ୍ଗାକୁ। ଆମ୍ -ତାପରେ ଆମର ଯଉ ବୋଇତ ବନ୍ଦାଉଥିଲେ ଯଉମାନେ ଏଁ- ସେମାନେ ଡଙ୍ଗାରେ ପ୍ର ପ୍ରଥମେ ଆସିଲେ ସେଇ ଦିନ ଠାରୁ ଅ- ଆମର ଡଙ୍ଗା ଭସା ଟି ଆରମ୍ଭ ହୋଇଚି। ଉଁ- ଆ-ତାପରେ ସାଧବ ବୋହୂ ମାନେ ସେମାନେ ଯଦି ବୋଇତରେ ଯଉ ଆସିଲେ ସାଧବ ବୋହୂ ମାନେ ତାଙ୍କୁ ବନ୍ଦଉଥିଲେ ସେ ଥିପାଇଁ ଆମେ ଡଙ୍ଗାକୁ ପୂଜା କରି ଭସଉ।
ହୁଁ
ଆଉ ତାପରେ ପଞ୍ଚୁକ ତ ପାଞ୍ଚ ଦିନି ପଡିଥାଏ ସେତେ ସେଥିରେ ଅରୁଆ ଡାଲ୍ମା ଖିଆଯାଏ ଆଉ ଉଁ- ମାନେ ପିଆଜ ରସୁଣ ତ ନଥାଏ ସେଇଥିରେ ଦିଆଯାଏ ନା। ସାଧା କରି ରନ୍ଧାଯାଏ ପାଣି କଖାରୁ ରନ୍ଧାଯାଏ ସେଥିରେ ହଳଦୀ ପଡେନି। ତାପରେ
ଆଚ୍ଛା।
ଘରେ ଲା-ଉଁ, କାର୍ତ୍ତିକ ମାସ ସଇଲା ପରେ। ଏ ଯିଏ ଯେମିତି ଆଇଁଷ ଫୁଣି ଖାଉଥିଲେ ପିଆଜ ରସୁଣ ଖାଉଥିଲେ ସେ ସେମିତି ଖାଏ ଖାଆନ୍ତି।
ଆଚ୍ଛା।
ଆଉ ଆଉ କଣ? ତାପରେ ଆଉ ଗୋଟେ ପର୍ବ ଓଡିଶାରେ ରହିଛି ଯେମିତି କିି ଦଶହରା।
ଆଚ୍ଛା।
ଦଶହରା ଉଁ, ଯେତେବେଳେ ହୁଏ ଉଁ, ମା ଦୁର୍ଗାଙ୍କୁ ପୂଜା କରାଯାଏ।
ଆଚ୍ଛା।
ଦୁର୍ଗାଙ୍କର ତ ସବୁ ଅବତାର ଅଛି। ଅ, ଦୁର୍ଗାଙ୍କୁ ପୂଜା କରାଯାଏ ଅନ୍, ଦଶମୀ ଦିନ ହଁ, ଅ, ଯେମିତି ଦଶହରା ହଉଛି ଦଶମୀ ମାନେ ପ୍ରଥମ ଦିନରୁ ଦଶ ଥମ ଦିନ ଯାଏଁ ଯୋଉ ନ ହେଇଥାଏ ସେଦିନ ଦଶହରା କୁହାଯାଏ। ଅଷ୍ଟମୀ ଦିନରୁ ସପ୍ତମୀ ଦିନରୁ ପୂଜା କରାଯାଏ ଉଁ, ଦଶହରାଙ୍କୁ ମାଙ୍କୁ। ମାନେ ମୂର୍ତ୍ତି କାଦୁଅରେ ମୂର୍ତ୍ତି ଗଢା ଯାଇ ମାଟିରେ। ଅ, ତାଙ୍କୁ ରଙ୍ଗ ଦିଆଯାଇ ପୂଜା କରାଯାଏ, ଅ, ସପ୍ତମୀ, ଅଷ୍ଟମୀ, ନବମୀ ଦଶମୀ।
ଚାରଦିନି ପୂଜା କରାଯାଏ, ସେଥିରେ ଯାତ୍ରା ବି ହୁଏ, ରା ବଣ ପୋଡ଼ି ମଧ୍ୟ ହୁଏ, ରାବଣ ତିଆରି କରାଯାଏ ଅ, ରାବଣକୁ ପୋଡ଼ାଯାଏ। ଆଉ ଉଁ, ବାଣ ମଧ୍ୟ ଫୁଟ ଯାଏ। ହୋ ପିଲାମାନେ ବିଭିନ୍ନ ପ୍ରକାର ବାଣ ଫୁଟାନ୍ତି। ଆଉ ଉଁ, ଦଶହରା ପାଳନ କରାଯାଏ। ଆଉ ଆମେ ସମସ୍ତେ ନୂଆ ଡ୍ରେସ୍ ପିନ୍ଧି ଦଶହରା ବଜାର ମାନେ ଦେ ଖିବାକୁ ଯାଉ ଯ- ଦଶହରା ଯାତ୍ରା।
ଆଚ୍ଛା।
ହୁଁ, ଏଇଭଳି ଭାବେ ଓଡିଶାରେ ତ ବହୁତ ପର୍ବ ଅଛି। ଓଡିଶା ହଉଛି ଗୋଟେ ପର୍ବପର୍ବାଣୀର ଦେଶ ଆମର, ଉଁ, ସେଥିପାଇଁ ଓଡିଶାରେ ବାର ମାସରେ ତେର ପର୍ବ କୁହାଯାଏ।
ଆଚ୍ଛା।
ଆଉ ଗଣେଶ ପୂଜା ବିଷୟରେ ଆପଣ କିଛି କୁହନ୍ତୁ।
ଯଦି ଲିଙ୍କ୍ କରିଥିବ ପିଲେ ଦେଖତ ପ୍ରୋସେସିଂ ସେଟା। ପୁଅ କହିଲେ କାଲି ଆସିବ, ନହେଲେ ମଙ୍ଗଳବାର ଦିନ ଆସିବ। ଆଉ ଆମ ମାମୁଁ ଘର ପଟେ ବି ସେମିତି ହୁଏ। ଆଉ ମୁଁ ତ ଆମ ଘରେ କୁମାର ପୂର୍ଣ୍ଣିମା କେବେ କରିନି।
ହୁଁ।
ଏ କୁଆଡେ ପଳେଇ ପାଳେଇ ଗଲ ନା କଣ?
ଅଛି ବା।
ହଉ ହଉ ଆଉ ମୁଁ ମୋ ମାମୁଁ ଘରେ ଯେତିକି କୁମାର ପୂର୍ଣ୍ଣମୀ କରିଚି। ସେଠି ମୋ ମାମୁଁ ଘରେ କେମିତି ହୁଏ ଆମର ଏମିତି ଭୋରୁ ମାମୁଁ ଘରେ ନାହିଁ ଆଞ୍ଜୁଳି ଟେକା। ଆମେ ସେମିତି ସଖାଳୁ ଉପାସ ରେ ଥାଉ ମୁଣ୍ଡ ଫୁଣ୍ଡ ସଫା କରିକି। ସାଡୁ ଯେତେ ତ ମୋ ଆଈ କୁହନ୍ତି କି ଯେତେ ଶୀଘ୍ର ପୂଜା କରିବ ମାନେ ଟୋକା ବର ପାଇବ ଦେ- ପୂଜା ଡେରି ହେଲେ ମାନେ ବୁଢା ବର ପାଇବ। ଗୋଟା ତାଙ୍କ କୁଆଡେ ଏଇ କଥାଟା ଅଛି। ସେଠୁ ମାଁ ମୋ ଆଈ ପୁରା ତିନିଟା ବଳୁ ମତେ କୁହେ ପୂଜା କରିଆକୁ। ହୁଁଁ ମୋ ଆଈ ନୁହେଁ ପୁରା ତିନିଟା ବେଳେ କୁହେ ପୂଜା କରିଆକୁ। ଆଡ଼ୁ ତିନିଟା ବେଳେ ଆମେ ସବୁ ଉଖୁଡା ସବୁ ଫଳ ମୂଳ ଖାସ୍ କରି ତା ଦେହରେ ଆଖୁ ଆଉ ତାଳ ଗଜା ଏଇ ସବୁ ମୁଖ୍ୟ ଜିନିଷ। ତାକୁ ଚକଡ଼ା ଚକଡି ହେଇ ପୁରା ଅଧା ଚାନ୍ଦ ର ଗୋଟେ ଚିତ୍ର ହୁଏ ଯେମିତି ଅଧା ଚାନ୍ଦ। ଥାଳିରେ ସେଠୁ ତା ପୂର୍ବରୁ ମାନେ ଆମ ମାଇଁ ଯିଏ ଆ ଚଉଁରା କୁ ଗାଧେଇ ଦିଅନ୍ତି ଆଉଥରେ କଲର କରନ୍ତି ଚଉରା ଆମର ସେଟା ମଣିଷ ଚଉଁରା ମଣିଷଙ୍କ ବୃନ୍ଦାବତୀ ମାଁ ଅଭି ଅବିକଳ ହେଇଚନ୍ତି ତାଙ୍କର ସତ ସତିକା ଚୁଟି ଅଛି, ଆଉ ତାଙ୍କର ନ ନଖ ସବୁ ଅଛି ତାଙ୍କୁ ନକପାଲିସ୍ ଲଗାଯାଏ ଅଳତା ଲଗାଯାଏ କାନ ଫୁଲରେ କଲର ଦିଆ ହୁଏ ଗୋଲ୍ଡେନ କଲର ସୁନେଲି ରଙ୍ଗ। ଏମିତି ସବୁ ପୁରା ଠାକୁରଙ୍କୁ ଆଗ ସଜା ହେଇ ଥାଏ ତାପରେ ମୁଁ ଆସେ ପୂଜା କରିଆକୁ ସନ୍ଧ୍ୟାବେଳେ ଛାତ ଉପର ପାହାଚରେ ବସି ଜହ୍ନକୁ ଅନେଇକି ଆମେ ଖଇ ଫୋପାଡିକି ଚୋବଉ। ଆଉ ଆପଣଙ୍କ ଆଡେ ଯେମିତି କହିଲେ ଯୋଉ ପଥା ସବୁ ଅଛି ଏମିତି ଯାଇଁକି ଗାଡିଆରେ ଉଣ୍ଡାଳନ୍ତି ଚାଳକୁ ପକାନ୍ତି ଏସବୁ କିନ୍ତୁ ତୁ ମୋ ମାମୁଁ ଘର ଆଡେ ନାଇଁ ବାସ୍ ଏତିକି ତାଙ୍କର ଏତିକି ଚା ଚାରଟା ବେଳକୁ ପୂଜା ହବ ନୂଆ ଡ୍ରେସ୍ ଆମେ ପିନ୍ଧଉ କୁମାର ପୂର୍ଣ୍ଣମି ରେ। ବାସ୍ ଏତିକି ଆଉ କିନ୍ତୁ ତାଙ୍କର ସେଠି ଏବେ ହେଲା ଯୋଉ ଗଜଲକ୍ଷ୍ମୀ ପୂଜାଟି କଲେ ବହୁତ ଭଲ ଲାଗେ ପୁରା ବହୁତ ବଡ ଗ ଗଜଲକ୍ଷ୍ମୀ ମାଟିରେ ତିଆରି ହୁଅନ୍ତି। ବହୁତ ଗାଁ ସାରା ବହୁ ଜାଗା ସମସ୍ତଙ୍କ ଘରେ କରନ୍ତି ଖାସ୍ କରି ମୋ ମାମୁଁ ଘର ସେଇଠି ପାଖରେ କରନ୍ତି ସମସ୍ତେ ମିଶିକି ଆଉ ମାଇକି ବାଜେ ସେଠି। ଆଉ ଭୋଜି ବି ଦିଆ ହୁଏ ସେଠି ବହୁତ ମାନେ ଯୋଉ କୁହନ୍ତି ପାଲା, କୀର୍ତ୍ତନ ବହୁତ ହୁଏ, ବହୁତ ଭଲ ଲାଗେ ପୁରା ଗଜଲକ୍ଷ୍ମୀ ଯେତେ ଦି ଯେତିକି ଦିନି ରୁହନ୍ତି କି ଶାନ୍ତି ଲାଗେ ବହୁତ ବଢିଆ ଲାଗେ।
ହୁଁ ମାନେ ଗଜଲକ୍ଷ୍ମୀ ଉଁ ଯୋଉଟା କହିଲେ ସେଟା ହାତୀରେ ଉଁ ହାତୀ ଥାଏ ବୋଲି ଦିପଟେ ମାଆଙ୍କ ଦିପଟେ ସେଥିପାଇଁ ତାକୁ ଗଜଲକ୍ଷ୍ମୀ
ଗଜଲକ୍ଷ୍ମୀ କୁହନ୍ତି ଆଉ ବହୁତ ବଢ଼ିଆ ବହୁତ ଭଲ ଲାଗେ। ଆଉ ଆମର ଏମିତି ସବୁ ଆଉ ମାମୁଁ ଘର ଆଡେ ଆମର ସେମିତି ଆଉ କାର୍ତ୍ତିକ ପୂର୍ଣ୍ଣିମା କଣ ପାଳନ ହୁଏ, ମାମୁଁଘର ତ ବଡ ଓଷା ଥାଏ ବଡ ଓଷା କରନ୍ତି। ଯୋଉ ଦିନ ପଡିଥାଏ ବଡ ଓଷା ହଁ ସେଇ ପାଞ୍ଚ ପାଞ୍ଚ ଦିନି ଭିତରେ ବଡ଼ ଆସ ହଁ ବଡ ଓଷା ହୁଏ ମାମୁଁ ଘର ସେଠୁ ସେଇଥିରେ ତ ବ୍ୟସ୍ତ ଥାନ୍ତି ଦି ଦିନି। ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ଖାଲି ଯାଆନ୍ତି ମାନେ ଡଙ୍ଗା ଟା ଭସାନ୍ତି ଗାଧେଇ ପାଧେଇ ଭୋରୁ। ଆଉ ନହେଲେ ଏଠି ଯେମିତି ମୋ ଶାଶୁଘରେ ଏବେ କଣ ହବଣିି ସେଠି ମୁଁ ଜାଣିନି କିନ୍ତୁ ମୁଁ କହୁଚି ଏଇଟା ପଚିଶି ବର୍ଷ ତଳର କଥା ତାଙ୍କର ଏତିକି ହିଁ ଥିଲା। ଖାଲି ଡଙ୍ଗାଟା ଭସାନ୍ତି କିନ୍ତୁ ବଡ଼ ଓଷା ଟି ହୁଏ ବହୁତ ପ୍ରକାର ମଣ୍ଡା ପିଠା ହୁଏ ମାନେ ଛଣାରେ ଆଉ ନଡ଼ିଆ ଆଁ ଛେନା ଏଇ ସବୁରେ ହୁଏ ଠାକୁର ବି ହୁଅନ୍ତି। ସେଇଟା-ଆ ଅଟ୍ଟକାଳି ତାଙ୍କର ହୁଏ ଆଉ ଗାଆଁ ସାରା ପିଠା ବଣ୍ଟା ହୁଏ। ଆଉ କିନ୍ତୁ ସେ ଢିଙ୍କିରେ କୁଟା ହୁଏ ସେ ଚାଉଳ କୁଟା ହେଇକି ପିଠା ହୁଏ ମାନେ ପୁରା ବହୁତ କଷ୍ଟ କରନ୍ତି ମହିଳା ମାନେ ରା ରାତିଦିନ ସେମିତି ବସିକି ପିଠା ଗଢନ୍ତି ହୁଁ।
ହଉ କାଟି ଦଉଛି ହେଇଗଲା।
ମାମୁଁ ଘରଆଡେ ହେଇଗଲାଣି ଟାଇମ୍।
ହୁଁ